ମୋ ଭାଇ ଶାଳି।
ହଁ ହଁ ମଝିରେ ଆସଛି।
ଓକେ ଓକେ ଠିକ୍ ଅଛି ହଁ ହଁ ଆସୁଛି କ୍ଲିଅର୍।
ତମକୁ ଥଣ୍ଡା ହିଇଯାଇଛି ନା କଣ?
ଓହୋ ଯାହା ହଉ ଫାଷ୍ଟ କଲ୍ ରେ ଜାଣିଦେଲା ଥଣ୍ଡା ହେଇଛି କି ନାଇଁ, ହଁ ହଁ ଥଣ୍ଡା ହେଇଯାଇଛି।
ହଁ ପ୍ରାୟ କଥା ହେଇ ହେଇ ହେଇଛି।
ହଁ ବଟ୍ ଏମତି ସିଜନ ଚେଞ୍ଜ ହଉଛି ନା ତ ସେଥିପାଇଁ ହେଇଯାଇଛି ଟିକେ ଥଣ୍ଡା ଟି କେତ ନୁହେଁ ବହୁତ ଜୋରସେ ହେଇଯାଇଛି।
ଏବେ କଅଁ କରୁଚ?
ମାନେ ଷ୍ଟଡି?
ହୁଁ, ହୁଁ।
ଅ ଗ୍ରଜୁଏଶନ୍ ତ ଏଇ ଇୟର ହିଁ କମ୍ପ୍ଲିଟି ହେଲା।
ଉଁ ହୁଁ।
ଆଉ ତମେ?
ମୋର ଗ୍ରାହୁଏସନ ଲାଷ୍ଟ ଟିୟର ମାନେ ଫୋର ସେମି
ଆଚ୍ଛା ଆଚ୍ଛା ମତଲବ ଅଭି ସେକଣ୍ଡିୟର ରେ।
ହୁଁ ହୁଁ।
ଓକେ ଓକେ ଠିକ୍ଅଛି କୋଉଠି ପଢୁଛ?
ଆମର ସାଲେପୁର ଅଟନମସ କଲେଜ।
ହେ ପ୍ରଭୁ ଆଛା, ସେଇ କଲେଜ।
ଜାଣିଛ ସେ କଲେଜ।
ହଁ ଜାଣିଛି ବୋଲି ଖାଲି ନା ଶୁଣିଛି ହଁ ଯାଇନି କେବେ।
ଓହୋ ତମର?
ମୋର ଏସବି।
କୋଉଠି?
ଶୈଳବାଳା ଓମେନ୍ସ କଲେଜ।
ହୁଁ ହୁଁ।
ହଁ ଜାଣିଛ ତ କଟକରେ ଅଛି। ହଁ। ତ ଗ୍ରାଜୁଏସନ୍ ପରେ ପ୍ଲାନ କଣ, କଣ କରିବ?
କଣ କହିଲେ?
ମୁଁ କହିଲିକି ଗ୍ରାଜୁଏସନ୍ ପରେ ପ୍ଲାନ୍ କଣ, କଣ କରିବ?
ଗ୍ରାଜୁଏସନ୍ ପରେ ଅଛି, ଆମର ବ୍ୟାଙ୍କିଙ୍ଗ୍ ଉପରେ ଟିକେ ଅଛି କରିବାର।
ଆଚ୍ଛା।
ତମର କଣ ଥିଲା? ଆଁ କଣ କହିଲେ?
ଉହୁଁ, ମୁଁ କହିଲି କି ପିଜି କରିବନି?
ନା-ନା ପିଜି ନାହିଁ।
ଓହୋ ଭଲ‌ ଭଲ କିଛି କରିବା ଦରକାର ନାହିଁ।
ବ୍ୟାଙ୍କିଙ୍ଗ୍ ପାଇଁ ଏ ହବା ପ୍ରିପେୟାର, ତମର କଣ ଥିଲା ଇଏ? ଆର୍ଟସ୍ କମର୍ସ ନା ସାଇନ୍ସ୍?
ସାଇନ୍ସ। ତମର?
ମୋର କମର୍ସ ପା।
ଆଚ୍ଛା-ଆଛା, କମର୍ସ ମାନେ ଖାଲି ମ୍ୟାଥମେଟିକ୍ସ?
ନା ଖାଲି ସେମିତି ମ୍ୟାଥମେଟିକ୍ସ ନାହିଁ ମ୍ୟାଥମେଟିକ୍ସ ଏତେ ବି ନାହିଁ। ପିଲା ଭାବନ୍ତି କମର୍ସ ବୋଲି ଆମର ମ୍ୟାଥମେଟିକ୍ସ, ହଁ ଅଛି କିନ୍ତୁ କାଲକୁଲସ କାଲକୁଲେସନ କରିବାର ଅଛି, ଏତିକ ପରସେଣ୍ଟ ଧର ଆମର ବ୍ୟାଙ୍କରୁ ଲୋନ ଆଣିଲେ ତ ଏତିକ ପରସେଣ୍ଟ ପଡିବ ସେଟା ଏତିକି ବର୍ଷ ଏମିତ ସବୁ। ଥାଏ, ତ ପିଲା ଯୋଉ ଭଳିଆ କୁହନ୍ତି କି ଆମ୍ ମ୍ୟାଥ ପୁରା କମର୍ସ ପଢିବା, ତ ମ୍ୟାଥ ପୁରା ଇଏ ସେତେ ବି ନାଇଁ।
ଆଚ୍ଛା ଆଚ୍ଛା।
ହୁଁ। କିନ୍ତୁ ଆମର ଟିକେ ତା ଉପରେ ଇଏ ରଖିବାର ଅଛି ଆଉ। ହୁଁ ମାନେ ଲ ଉପରେ ଟିକେ ନଜର ରଖିବାର ଅଛି କି କୋଉ ମାନେ କେମିତି ନ କଲେ କେମିତି ଫସିବାନି, ସେଇ ଟାଇପର।
ଓହୋଃ ଆଚ୍ଛା, ମାନେ ବହୁତ ମୁଣ୍ଡ ଖର୍ଚ୍ଚ କରିବାର ଅଛି ସେଇ ସବୁରେ।
ହଁ ତ ଆମେ ଧର ଚାଟାର୍ଡ ଆକାଉଣ୍ଟ କଥା କହୁଛି ଚାଟାର୍ଡ ଆକାଉଣ୍ଟାଣ୍ଟ ଯଦି ହବ ଆରେ ଯଦି ତାଙ୍କ ସିଗ୍ନେଚରରେ ବହୁତ ମାନେ ଇ ପାୱାର ଅଛି କି ବଡ ବଡ କମ୍ପାନୀ ମାନଙ୍କର ମାନେ ଇଏ ହୁଏ ତ କିଛି ଭୁଲ୍ ଭାଲରେ ଯଦି ବାଜିଗଲା କି କଣ ହେଲା ତାକୁ କେମିତି ସୁଧାରି ହବ କି ହବ ତାପରେ ବଡ ବଡ କମ୍ପାନୀମାନଙ୍କୁ ଯୋଉ ଅଡିଟ୍ ପାଇଁ ଯାଆନ୍ତି
ହଁ-ହଁ-ହଁ।
ହଁ ସେଇଭଳିଆ ଆଉ, ଆମର ଗୋଟେ ଅଛି ପ କର୍ପୋରେଟ୍ ଲ ଗୋଟା ଅଛି ବିଜନେସ୍ ଲ ଗୋଟା ଅଛି।
ହୁଁ ସେଇଭଳିଆ ଆଉ।
ଆଚ୍ଛା, ତମେ ମାନେ ହଷ୍ଟେଲରେ ରହୁଛ ନା ଘରେ?
ନା ନା ଘରୁ ଯିବା ଆସିବା। ଆମ ଘର ପାଖରୁ କୋଡିଏ କିଲୋମିଟର ହଉଛି ତ ବାଇକ ନେଇ ଡେଲି ଯିବା ଆସିବା କରିଦିଏ ଆଉ। ଏବେ ବର୍ଷା ହଉଛି ବୋଲି ଆଉ ଯାଉନି।
ଆଚ୍ଛା। ଡେଲି ଯାଅ କଲେଜ?
ହଁ ନାଇଁ ଡେଲି ନାଇଁ ମୁଁ ଡେଲି କଲେଜ ଯାଏନି। କୋଚିଂ ଯାଏ ଡେଲି।
ହଁ ଆଛା ଆଚ୍ଛା।
ହୁଁ ହୁଁ, ଆଉ କଣ ଖାଇଥିଲେ କଣ?
ଖାଇଥିଲି ଭାତ, ଡାଲି ଚିଲ୍ଲି ପନୀର୍ ଆଉ ସାଲାଡ।
ହୁଁ, ଗଲା ଥଣ୍ଡାରେ ଏତେ ସବୁ ଖାଇବା?
ଟେଷ୍ଟ ତ ଜଣା ପଡୁନି କିଛି, ଖାଲି ଏମତି ଖାଇଦବା କଥା ଆଉ।
ହଁ, ଥଣ୍ଡାରେ ତ କିଛି ଜଣା ପଡିବନି ଟେଷ୍ଟ। ସବୁ ଏମିତି ଖାଲି ଚୋବେଇକି ଖାଇଲା ଭଳିଆ ଲାଗିବ ନହେଲେ କିଛି ନହିଁ ସେଥିରେ।
ହଁ ଠିକ କଥା।
କିଛି ବାସ୍ନା ତାର କିଛି ଜଣା ପଡିବନି।
ନା କିଛି ବି ଜଣା ପଡେନି।
ନାକ ତ ଫିଟୁ ନଥିବ ଆଉ। ।
ଆଉ ତମେ କଣ ଖାଇଲ?
ଖାଇଲି, ହେଇଥିଲା ଭାତ ହେଇଥିଲା, ଡାଲି ହେଇଥିଲା, ଅଣ୍ଡା ତରକାରୀ ହେଇଥିଲା ଆଉ।
ଆଚ୍ଛା ଆଛା ହଁ ଆଜି ରବିବାର ତ ନନଭେଜ୍।
ତମେ ନନଭେଜ ଖାଅ ନା ନାଇଁ?
ହଁ ମୁଁ ଖାଏ ସେ ବି ଓନ୍ଲି ଚିକେନ, ଖାଲି ଚିକେନ ଖାଏ।
ମଟନ-ଫଟନ କିଛି ଖାଅନା? ଅଣ୍ଡା?
ଛି। ମଟନ୍ ମତେ ଜମାରୁ ବି ଭଲ ଲାଗେନି। ମୁଁ ମାଛ ଖାଏ ସେ ବି ମାଛ ଖାଲି ଭଜା ହେଲେ ମୁଁ ପଖାଳ ସହିତ ମାଛ ଭଜା ଖାଇଦିଏ। ଆଉ ଗୋଟେ କଣ ଅଣ୍ଡା, ହଁ ଅଣ୍ଡା ଟା ମୁଁ ଅମଲେଟ କରିକି ଖାଏ। ନହେଲେ ଅଣ୍ଡା ସିଝା ଟା ହିଁ ଖାଲି ସେମିତି ଖାଏ। ଅଣ୍ଡା ତରକାରୀ କି ମାଛ ତରକାରୀ ଏମିତି ହେଲେ ମତେ ଭଲ ଲାଗେନା। ହଁ?
ତା ମାଆକୁ ଖାଆନ୍ତି, ତା ପିଲାକୁ ଖାନ୍ତିି ଆଉ।
ହଁ।
ମାଛ, ଚିଙ୍ଗୁଡି-ଫିଙ୍ଗୁଡ଼ି ଏଗୁରା କିଛି ଖାଆନ୍ତି ନି?
ଇହି ହି ନୋ ନୋ ନୋ ଜମା ମତେ ସେଗୁରା ଜମା ଭଲ ଲାଗେନି।
ଆଚ୍ଛା। ଆଉ ରଜରେ ଡ୍ରେସ ହେରିକା ହେଇଥିଲା? ନା ନା ମଟନ ଟା ମତେ ଭଲ ଲାଗେନା, ଆଉ ତ ଚିଙ୍ଗୁଡି ଟା ଖାଏ ଭଲ ଲାଗେ ଆଉ ମଛ ଖାଏ, ଚିକେନ ଖାଏ ଏତିକି।
ଏ ଚିୁୁଡି ମତେ ଚିଙ୍ଗୁଡି ତ ମତେ ଜମାରୁ ବି ଭଲ ଲାଗେନି।
ହଁ ମତେ ଟିକେ ଭଲ ଲାଗେ ଆଉ।
ଆଚ୍ଛା ଆଚ୍ଛା।
ନାଇଁ ବେଶୀ ଭଲ ନୁହଁ, ଏମିତି ନାଇଁ। ଚିକେନ ହେରିକା ଖାଏ ଚିକେନ ଟିକେ ଇଏ ହୁଏ। ମଟନ ଖାଇନା ମତେ ଭଲ ଲାଗେନା।
ହଉ ମଟନରେ ବି ଏମିତିରେ ବହୁତ ଫ୍ୟାଟ, ତ ମୁ ଭି ସେମିତି
ମଟନ ବହୁତ ଲୋକ ମାନେ ଖାଇବାକୁ ପସନ୍ଦ କରନ୍ତିନି।
ହୁଁ, ଆଗରୁ କରୁଥିଲେ କିନ୍ତୁ ଏବେ କରୁନାହାନ୍ତି।
ସେଟା ଟିକେ ଯଉ ମାନେ କଣ ମୋଟା ଗରିଷ୍ଠ ଖାଦ୍ୟ ହେଇଯାଉଛି।
ହଁ ଅଁ
ତାପରେ ଜ ଲୋକ ବି ଯୋଉମାନେ ଜାଣିଚନ୍ତି। କୋଲେଷ୍ଟ୍ରୋ ଫୋଲେଷ୍ଟ୍ରୋ ବି ହଉଛି ନା ସେଥିରେ।
ହଁ ହଁ ଠିକ କଥା। ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଗୋଟେ ଘରେ ବଡ ଭଉଣୀ ଥିଲେ ତାଙ୍କର ବାହାଘର ହେଇଯାଇଛି। ଆଉ ବାପା ବୋଉ ମୁଁ ଆଉ ସାଂ ଦାଦା ଖୁଡି ତାଙ୍କର ଗୋଟେ ପୁଅ ଆଉ ଖୁଡିମା ଜେଜ ନାହାନ୍ତି ଆଉ।
ଆଛା ମାନେ ପୁରା କହିବାକୁ ଗଲେ ଜଏଣ୍ଟ ଫ୍ୟାମିଲି ତମର।
ହଁ ଜଏଣ୍ଟ ଫ୍ୟାମିଲି।
ଆଚ୍ଛା ଆଚ୍ଛା ବଢ଼ିଆ
ଜେଜ ଟେନ କ୍ଲାସ ରେ ପଢୁଥିଲି ମ୍ୟାଥ ପରୀକ୍ଷା ପୂର୍ବ ଦିନ ଜେଜେ ଚାଲିଗଲେ। ମ୍ୟାଥ ପରୀକ୍ଷାରେ ମୋର କେତେ ରହିଲା ଜାଣିଛ ପଇଁଚାଳିଶ।
ଟେନ୍ଥରେ
ହଁ ପଇଁଚାଳିଶ ଥିଲା ଜେଜ ଯୋଉନ ମ୍ୟାଥ ପରୀକ୍ଷା ତା ପୂର୍ବ ଦିନ ଜେଜେ ଚାଲିଗଲେ ମ। ପଢାପଢି କିଛି କରିନି ତାପରେ ପରୀକ୍ଷାକୁ ଗଲା ପରେ ବି ମୁଣ୍ଡ ଫୁଣ୍ଡ ବିନ୍ଧା ହଉଥାଏ ତାପରେ ମାନେ କଣ ଏ ଯୋଉ ଯାଇ ପୁଡାପୁଡି କଲେ କରିକିନା ଇଏ କଲା ବେଳକୁ କେତେ ରାତି ହେଇଯାଏ।
ହଁ।
ହୁଁ ତ ଡେରି ହୁଏ ମୋର ନିଦ ବି ମାଡୁଥାଏ ପରୀକ୍ଷାରେ ମୁ ବେଶୀ ମୋର ସେଇଥିପାଇଁ କମ ଥିଲା ମ୍ୟାଥଟା। ଆଉ ସବୁଥିରେ ଠିକ ଥିଲା ଯଦି ମୋର ମ୍ୟାଥରେ ଉଠି ଯାଇଥାନ୍ତା ତେଣୁ ମୋର ଏଇଟ ପରସଣ୍ଟ ଉପରୁ ଥାନ୍ତା ମୋର ସେଭେଣ୍ଟି ନାଇନରେ ରହିଗଲା।
ଓହୋ ଆଚ୍ଛା ଆଚଛା ବଟ ଚଳିବ। ମାନେ ଏତେ ଏମିତି ଅସୁବିଧାରେ
ହଁ ଯେ କିନ୍ତୁ ସେ ଯୋଉଫ ରହିଲା ଫର୍ଟି ଫାଇଭ ରହିଲା ତ ସେଇଟା କହନ୍ତି ଲୋକ କହନ୍ତି ତୋର କମର୍ସ ପଢୁଚୁ ତୋର ମ୍ୟାଥରେ ପଇଁଚାଳିଶ ଥିଲା। ଏନ୍ତି କହିବେ।
ହଁ ବଟ ସେମାନେ ଜାଣିନାହାଁନ୍ତି ନା କଣ ଇନସିଡେଣ୍ଟ ହେଇଛି, ହଁ।
ମୁଁ ବୁଝେଇ ପାରିବି କି ମୋରଏଇଆ ପ୍ରୋବ୍ଲେମ ହେଇଥିଲା ବୋଲି।
ହଁ ସେୟା।
ପୁରା ମୋରେ ଟେନ୍ଥ ପରୀକ୍ଷା ପ ପୂର୍ବ ଦିନ ଚାଲିଗଲେ ଯେ
ଆଚ୍ଛା ଆଛା ମାନେ କଣ ହେଇଥିଲା ତାଙ୍କର?
ମୋର ଯେତିକ ପରୀକ୍ଷା ମୋତେ ପୁରା ବେକାର ଲାଗିଲା ସବୁବେଳେ ଖାଲି ଜେଜେଙ୍କ କଥା ମନେ ପଡିଲା କିଛିି ଦିନି ତ ଯାହାହେଲେ ଟିକେ ମନେ ପଡ଼ିବ ନା ନାଇଁ।
ଏହା ହଁ, ହଁ, ହଁ।
ନା ନା ଜେମିତି ହେଲା ଟିକେ ଆଉ।
ଆଚ୍ଛା ତାମାନେ ଜେଜେଙ୍କର କଣ ହେଇଥିଲା?
ନା ନା ଯେଜ ବୁଢା ବୟସ ହେଇଯାଇଥିଲା। ହୁଁ ତାଙ୍କ ଘରେ ପଡିଥିଲେ ବେଡରେ ସେମିତି ଆଉ। ତାପରେ ସେ ବି ନିହାତି ବହୁତ ଦିନ ପଢିଥିଲେ ମୁଁ ଷଷ୍ଠ ନା ସପ୍ତମରେ ପଢିଥିଲି। ଷଷ୍ଠ ନା କେତେରେ ପଢୁଥିଲି ସେ ପଡ଼ିଗଲେ ବେଡରେ। ଚାରି ବର୍ଷ ଭଳିଆ ପୁରା ସେ ବେଡ ରେସ ପୁରା ଇଏ ହେଇଛନ୍ତି।
ଆଚ୍ଛା ଆଚ୍ଛା।
ଚା ଥରେ ଯାଇ ଚେୟାର ଉପରେ ଆମେ ଦାଣ୍ଡରେ ଖେଳୁଥିଲୁ ଚେୟାର ଉପରେ ଯାଇ ବସିଲ କଣ ଚେୟାର ଧାର ଗୋଟେ ପିଣ୍ଢା କରୁକୁ ରହିଗଲା ସେ ପଡିଗଲି। ପଡିଗଲେ ଯେ ତି ତାଙ୍କର ଇଏ ହେଇଗଲା ଗୋଡ ଗୋଟା ଗୋଡ ପୁରା ଛାଡିଗଲା। ତାରି ପରଠୁ ସେ ତାରି ପରଠୁ ସେ ପୁରା ବେଡ୍ ରେ ଶୋଇ ପଇଲେ ଆଉ।
ଆଚ୍ଛା ଆଚ୍ଛା।
ତାପରେ ବେଡ୍ ରେ ଶୋଇଲେ ମାନେ ଗୋଟାଏ ପରେ ଗୋଟାଏ ସବୁ ବାହାରିବ।
ହଁ ସେଟା ତ ଠିକ୍ କଥା।
ତାପରେ ସେ ହାଡ ଯୋଉ ଭାଙ୍ଗିଗଲା ତାଙ୍କୁ କହିଲେ ଡକ୍ଟରଙ୍କୁ ଦେଖିଲେ ଡକ୍ଟର କହିଲେ ନାଇଁ ଆଙ୍କର ବୟସ ହେଇଗଲାଣି ସେ ହେଇପାରିବନି। ଯଦି ବି ହବ ସେ ବ ଯଦି ବି ହବ ବଞ୍ଚ ଚି ଆ ଇଏ ସେ ଠିକ୍ ନାହିଁ। ତ ସବୁଠୁ ଭଲ ତାହାଲେ କଣ ଏତେ ରିକ୍ସ ନବା ଅପେକ୍ଷା ବୟସ ବି ହେଲାଣିି ତ ଇଏ କରନ୍ତୁ। ତାଙ୍କ ମୁଣ୍ଡ ବି ଟିକେ ଟିକେ ହାଲକା ବୟସ ହେଲେ ହାଲକା ଟିକେ ଇଏ ହୁଏ ନା କି ମୁୁଣ୍ଡ କାମ କରେନା।
ଏମତି ଆଉ। ଜେଜ ଥିଲେ ଆମର ନାଳ ଯୋଉ ହୁଏ ନା ଇରି ମାନେ ଇରିଗେସନ ନା କୋଉଠି
କୋଉଟା କଣ କହିଲ?
ମୁଁ କହିଲି ଆମର ଯୋଉ ନାଳ ତିଆରି ହୁଏ କୋଉ ବାଟେ ନାଳ ଯିବ କଣ କରିବ ସେଇ ଯୋଉ ଡିପାର୍ଟମେଣ୍ଟ ଥାଏ, ଇରିଗେସନ ଡିପାର୍ଟମେଣ୍ଟ ଜେଜେ ଥିଲେ।
ଆଚ୍ଛା ଆଚ୍ଛା। ବଢିଆ ତ।
ତାପରେ ବୟସ ହେଇଗଲାଣି ରିଟାୟଡ ବି କରି ଯାଇଥିଲେ। କିନ୍ତୁ ଏ ନେଲେ ଟିକେ ମୁଣ୍ଡ ଫୁଣ୍ଡ ଆଉ କାମ କରୁନଥିଲା ଆଉ। ଜେଜଙ୍କ ସହିତ ଆମେ ଆଉ ମୁଁ ବେଶୀ ମିଶିନି। ଅଲଗା ତାପରେ ଜେଜ ଙ୍କୁ ଦେଖିଲେ ମତେ ଭାରି ଇଏ ହୁଏ।
ଆଚ୍ଛା ଆଚ୍ଛା। ହଉ ତାହେଲେ ଠିକ୍ ଅଛି ଆଉ। ହଁ ହଁ। ହ